ହ୍ୟାଲୋ।
ହ୍ୟାଲୋ।
କଁ କରୁଛୁ?
ମୁଁ ଭଲ ଅଛି, ବସିଛି।
ବସିଛୁ। ଏଇ ମୁଁ ଟିକେ ଲେମ୍ବୁ ପାଣି କରିକି ଯାଉଛି ପିଇମି। ହାଲୋ।
ଖରା ବୋଲି ଖରା ବୋଲି।
ହଁ ଏଇ ଯୋଉ ଯେତିକି ଯୋର ଖରା ହଉଛି ମୁଁ ଟିକେ ଆଜି ଲେମ୍ବୁ ପାଣି କରିକି ପିଇବି। ଆମ ଘରେ କେହି ନାହାନ୍ତି ଆଜି।
ଆଉ। କୁଆଡ଼େ ଯାଇଛନ୍ତି ସବୁ?
ଯାଇଛନ୍ତି ସବୁ ମାମ୍ ମାମୁଁ ଘରକୁ। ମାମୁଁ ଘରକୁ ଯିବେ ତମ ଘରେ ସବୁ? ନା ମୁଁ ଯାଇନି।
ଆମ ଘରେ ସମସ୍ତେ ଅଛନ୍ତି। ଘରେ ଅଛନ୍ତି ସମସ୍ତେ।
ଓହୋ ଆଉ ତମକୁ କଣ ପିଇବାକୁ ଭଲ ଲାଗେ ଖରାଦିନେ?
ମତେ ସବୁ ପ୍ରକାରର ଥଣ୍ଡା ଜିନିଷ। ଥଣ୍ଡା ପାନୀୟ ମତେ ପିଇବାକୁ ଭଲ ଲାଗେ ସବୁ। ସବୁ ଥଣ୍ଡା ଜୁସ୍। ହଁ ଥଣ୍ଡା ପିଇବାକୁ ମତେ ଭଲ ଲାଗେ। ସ୍ପ୍ରାଇଟ୍ ଥମ୍ସଅପ୍। ମାଜା ଏଗୁଡ଼ା ସବୁ ପିଇବାକୁ ଭଲ ଲାଗେ ମତେ ଆଉ ହା ତିଆରି ଜିନିଷ ହେଲା ମତେ। ନାଣ୍ଡିବଗୁଲି ଜାଣିଛ ଯୋଉଟାକୁ ଚିଆ ସିଡ଼ସ କୁହନ୍ତି?
ହୁଁ ହୁଁ ହୁଁ ଚିଆସୀଡ୍।
ହଁ ସେଇଟାକୁ ସେଇଟାକୁ ମୁଁ ପିଏ ନାଣ୍ଡିବଗୁଲି ଆମ ଇଆଡେ କୁହନ୍ତି ନାଣ୍ଡିବଗୁଲି ସେଇଟାକୁ ମୁଁ ପିଏ ନାଣ୍ଡିବଗୁଲି ଆଉ। ଲେମ୍ବୁ ଚିପୁଡ଼ି ତା ଦେହରେ ଲୁଣ ପକେଇ ବରଫ ପକେଇ ପିଏ।
ଭଲ ଫ୍ୟାଟ ଲୁଜ କ କରିବ।
ହଁ ଫ୍ୟାଟ ଲସ୍ ହବ ଆଉ ମତେ ବି ସେଇଟା ଭଲ ଲାଗେ।
ହୁଁ।
ଆଉ କଣ କୁହନ୍ତୁ? ଆଉ। ଆପଣ ଜାଣିଛନ୍ତି ଛତୁ ପତ୍ର ପୋଡ଼ା କେମିତି ହୁଏ। ମଞ୍ଜା ପତ୍ର ପୋଡ଼ା କେମିତି ହୁଏ ଆପଣ ଜାଣିଛନ୍ତି?
ନା ଜାଣିନି ଟିକେ କହିଲ କେମିତି ହୁଏ?
ହଁ ମୁଁ ଜାଣିଛି ମୋ ଜେଜେମା ବନାନ୍ତି ମୁଁ ଜାଣିଛି।
କହୁନା ଟିକେ କେମିତି ହୁଏ ଆମେ ବି କେବେ କରିକି ଖାଇମୁ ନା ଏକଲା ଏକଲା ସିକ୍ରେଟ ରଖିବ।
ହଁ ନା ନା ମୁଁ ଜଣଉଛି ଆପଣ ବି କରିକି ଖାଇବେ ମୁଁ ପଚାରିଲି ଆପଣ ଜାଣିଛନ୍ତି ନା ଜାଣିହାନ୍ତି। ଆ ମାନେ ଖାଇବା ବିଷରେ ଯେହେତୁ କଥା ପଡ଼ିଲା। ମୁଁ ଭାବୁଛି ଖାଇବା ପିଇବା ଯେହେତୁ ବିଷୟ ରେ ଯେହେତୁ କଥା ପଡ଼ିଛି। ପିଇବା ବିଷୟ ରେ କଥା ହେଲ ଖାଇବା ବିଷୟରେ କାହିଁ କଥା ନହେବା।
ହଁ ହଁ ଏ ଥରିକ।
ଏ ଖରାଦିନେ।
ଆଉ କଣ ଜୁସ ସବୁ କରିକି।
ଆଚ୍ଛା ହଉ ଶୁଣ କେମିତି ପତ୍ର ପୋଡ଼ା କରନ୍ତି। ଛତୁ କୁ ଛୋଟ ଛୋଟ କରିକି କାଟି ଦିଅନ୍ତି। କଞ୍ଚା ତାପରେ ହଉଛି। ହଁ ଆଳୁ ବି କ ଛୋଟ ଛୋଟ ଟିକି ଟିକି କରି କାଟି ଦିଅନ୍ତି କଞ୍ଚା ତା ଦେହରେ ସୋରିଷ ମସ୍ ସଲା ସୋରିଷ ଧିଅରେ ବାଟିଥିବେ ଜିରା କଞ୍ଚା ପିଆଜ ରସୁଣ। ଅ ସୋରିଷ ସବୁ ମିଶେଇକି ବାଟିଥିବେ। ଜିରା ସେ ବାଟିଥିବେ ତା କୁ ବାଟିକି ସେଇଥିରେ ମସଲ ଧିଅରେ ରେ ଛତୁ ଆଉ ଆଳୁରେ ଗୋଳେଇ ଦେଇକି ତା ଧିଅରେ। ଆମ୍ବୁଲ ପକେଇଦେବେ ଆମ୍ବୁଲ କଁ ଜାଣିଛନ୍ତି?
ଆମ୍ବୁଲ ଯୋଉ ଆମ୍ବରେ ଯୋଉଟା ହଏ ତ ଯୋଉ ଖ ଶୁଖେଇକି କରନ୍ତି ଗୋଟା ଗୋଟା ହୁଁ ହୁଁ ହୁଁ ହୁଁ।
ସେ ଆମ୍ବୁଲ ତା ଦେହରେ ପକେଇଦେବି, ତାକୁ ଭଲ ଆଉ ସୋରିଷ ତେଲ ହଁ ସୋରିଷ ତେଲ ପକେଇଦି କି ତାକୁ ଗୋଳେଇ ଦେଇକି ଭଲସେ ତାପରେ ଗୋଟେ କଦଳୀ ପତ୍ରରେ ଅ ସବୁ ମସଲାକୁ ଢାଳି ଦେଇକି ତା ଗୁରେଇକି ଭଲ ସେ କଦଳୀ ପଟୁଆରେ ବାନ୍ଧିଦେବେ କଦଳୀ ପଟୁଆରେ ବାନ୍ଧିକି ଚୁଲିରେ ଆଞ୍ଚ ନିଆଁ ଲଗେଇଦେବେ, ନିଆଁ ଲଗେଇକି ସେ ଯେତବେଳେ ନିଆଁ ଗୁଡ଼ା ରହିଥିବ।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
ତା ଉପରେ ପକେଇକି ଥୋଇ ଦେଇକି ତାପରେ ଆଉ ନିଆଁ ଘୋଡ଼େଇ ଦେବେ। ତାପରେ ପନ୍ଦର କୋଡିଏ ମିନିଟ ଅଧଘଣ୍ଟେ ସିଜିଗଲା ପରେ ତାପରେ ବାହାର କରିଦେବେ ଆପଣ ସିଜିଗଲା ପରେ ଜାଣିଦେବେ ଯେ ପତ୍ର ପୋଡ଼ାଟା ହେଇଗଲା ବୋଲି। ଯଦି ଖଟା ଖଟା ଲାଗେ ହଁ ବଢିଆ ଲାଗୁଚି ତ ଖଟା। ଖଟା ଖଟା ଲାଗେ ପଖାଳ ସହିତ ଛତୁ ପତ୍ର ପୋଡା କମ୍ବିନେସନ ଟା ପୁରା ଜବରଦସ୍ତ।
ମୁଁ କେବେ ଖାଇନି ଥରେ ଟ୍ରାଏ କରିବି । ତମେ କେବେ କରିିକି ନେଇକି ଆସିବ ଆମ ଆଡ଼କୁ ଥୁନା।
କରିକି ତମ ଘରକୁ ସତରେ ଥରେଟେ ପଠେଇବି।
ଦେଇକି ପଠେଇବ ନୁହଁ ନେଇକି ଆସିବ।
ହଁ ମୋ ଜେଜେମା ତ ଚାଲିଗଲେଣି ଆଉ ଆମ ଘରେ ପତ୍ରପୋଡ଼ା କେହି ବନଉନାହାନ୍ତି। ଆରେ ମୁଁ ଆମେ ଜାଣିଛି ମୋ ମାମା କହିଲେ ବନେଇଦେବେ ମୁଁ ନେଇକି ଯିବି ଆପ
ହୁଁ ହୁଁ ହୁଁ।
ଆଉ କଣ କୁହ। ଆଉ କେମିତି କଣ ସବୁ ଜୁସ୍ ବନେଇ ପିଅ ପଣା ପିଅ ଜାଣିଛ ଖରା ଦିନେ ପଣା ପିଇବାକୁ ବେଶି ଭଲଲାଗେ ପଣା
। ହୁଁ ଆମ ଘରେ ପଣା ହୁଏ।
କି ପଣା ପିଇକୁ ଭଲ ଲାଗେ? ଆଉ ପଣାଟା କେମିତି ପ୍ରସ୍ତୁତ କର?
ଫାଷ୍ଟ ପଣା ଟା କଣ କରିବ କହିଲ ଦହି ଆଗେ ଆଣିବ
କୋଉ ପଣା ମାନେ କୋଉ ପଣା ପିଇବାକୁ ତମକୁ ଭଲ ଲାଗେ? ଦହି ପଣା ନା ହଉଛି
କିନ୍ତୁ ମତେ ଦହି ପଣା ହିଁ କମ୍ ଦହି ପଣା । ମୁଁ ତତେ ଟ୍ରାଏ କରିନି ପୁରା ଅଠା ଅଠା ହେଉ
ଦହି ପଣା ଟା କେମିତି କରନ୍ତି ତା ରେସିପିଟା ମତେ ଟିକେ କହୁନାହାନ୍ତି?
ଆଗେ ଦହି ଦରକାର ମେନ ହେଲା ଦହି, କାଜୁ କିସମିସ ହେଲା ବନବିଟା ଦିଟା ବରଫ ଚିନି, ଚିନି ଏତିକି ଜିନଷ ନେଇ ଆସି ବସି ପଡ଼ିବ ଗୋଟେ ଜାଗାରେ ମୁଣ୍ଡ ଥଣ୍ଡା
ହେଟା ତ ଲସି ହେଇଗଲା ହେଟା ତ ଲସି ହେଇଗଲା।
ଆଉ ସେଇଟା ହିଁ ପଣା ତ ସେଇଟା ପଣା।
ପଣା ଟା ତ ଲସି ଅଲଗା ପଣା ଅଲଗା।
ନାଇଁ ଏକା ଦିନିଷ।
ନାଁ ଏକା ଦିନିସ ନୁହେଁ, ତୁମେ ଜାଣିନ ତାହାଲେ ଠିକ୍ ସେ ମୁଁ କହୁଛି ଶୁଣ
ହଉ କୁହ।
ଦହି ତମର ଲସି ଟା କହୁଛ ଲସିରେ କେମିତି ପ୍ରୋସେସଟା ଶୁଣ ପ୍ରଥମେ ଦହି ଆଉ ତା ଦେହରେ ଚିନି ବରଫ ପକେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦବା ଗ୍ରାଇଣ୍ଡରେ କରିସାରିଲା ପରେ ତା ଦେହରେ ତମେ ନଡିଆ କୋରିକି ରଖିବ ନଡିଆ ପକେଇବ ଚେରି ପକେଇବ କାଜୁ ଖୀ କିସ୍ମିସ୍ ପକେଇବ ଆଉ ବୋନ ବିଟା ପକେଇବ ତା ଦେହରେ ତମେ। ଆଉ ପିଇବ ସେଇଟା ହେଲା ଲସି ପଣାଟା ହଉଛି ପଣାଟା ପୁରା ଓଡିଆଙ୍କର ଫେଭରାଇଟ୍ ଜିନିଷ ଆଉ। ବହୁତ ପସନ୍ଦ ଜିନିଷ ହେଲା ପଣା ପଣା ଟାକୁ ଦେଖ ପଣା ପାଇଁ ସବୁ କଣ କଣ ଦରକାର ଆବଶ୍ୟକୀୟ ସାମଗ୍ରୀ। ଦହି ଦରକାର କ୍ଷୀର ବି ପକେଇ ପାରିବେ ଆପଣ କ୍ଷୀର ଦହି ଯାହାବି ନେଇପାରିବେ ଆଉ। ତା ସହିତ ଦରକାର ନଡିଆ ଦରକାର କ୍ଷୀର ପକେଇ ପାରିବେ ଦହି ପକେଇ ପାରିବେ। ଆପଣ ଯୋଉଟା ପସନ୍ଦ ହଁ କ୍ଷୀର ବି ପଡେ। ବସା ଦହି ପକେଇ ପାରିବେ ଦହି ପ ପକେଇ ପାରିବେ ଆପଣଯୋଉଟା ପସନ୍ଦ ତା ଦେହରେ ପକେଇବେ ହଉ କି ଦହି ପକେଇବେ କଦଳୀକୁୁ ଛୋଟ ଛୋଟ କରି କାଟିକି ପକେଇବେ। ଫଳକୁ ଛୋଟ ଛୋଟ କରି କାଟିକି ପକେଇବେ ହଁ କଦଳୀ ଫଳ ଅଙ୍ଗୁର ଡାଳି
ଓ ତମେ ଏ ଏ ଏ ପଣା କଥା କହୁଥିଲ ଏଇଟା ହେଲା ଓଷାକଲେ ପିଅନ୍ତି।
ଓଷା କଲେ ପିଅନ୍ତି ସେମିତି କଣ ପିଅନ୍ତି ନି କି? ଓ ସବୁ କାଟିକି ଛୋଟ ଛୋଟ କରି ପକେଇବ ଚିନି ପକେଇବ। ତା ଦେହରେ ସବୁ ମ ଗୁଜୁରାତି ଛେଚିକିଦିଟା ପ ପକେଇବେ ଗୋଲମରିଚ ଗୁଣ୍ଡ କରି ପକେଇବେ ଅ ଗୋଳେଇକି ପିଇବେ ବହୁତ ଥଣ୍ଡା ଥଣ୍ଡା ଲାଗିବ। ଆଉ ତା ବରଫଦିଟା ପକେଇ ଦେଇଥିବେ।
ଏମିତି ଆମ ଘରେ କରନ୍ତି କିନ୍ତୁ କିଛିପୂର୍ବ ପର୍ବପର୍ବାଣିୀ ଥିଲେ ଯେମିତି ଏଟା ଏବେ ସାବିତ୍ରୀ ପୂର୍ଣ୍ଣିମା ଗଲା ସେବେ ଆମ ଘରେ ହେଇ ଥିଲା ଏଇଟା ଲାଷ୍ଟ ନାହେଲେ ଏମିତି ଦହି କି ଲସି ସବୁବେଳେ ହୁଏ। କିନ୍ତୁ ପଣା ଏଇ ଯୋଉ ଫଳ ମୂଳ ଏଗୁଡା ଏତେ ସବୁ କାଟ ଗୋଟି ଯୋଉ କରନ୍ତି ଖାଲି ଆମର ଓଷା ପର୍ବପର୍ବାଣି ରେ ହୁଏ। ତମ ତମ ଘରେ କଣ ତ ଏଇ ଏମିତି ସବୁ ରେସିପି ରିସିଭ୍ କର ତମେ ତମେ ଶିଖିଛ?
ହଁ ମୁଁ ଶିଖିଛି ପଣା ମୁଁ ଶିଖିଛି ପଣା ସବୁବେଳେ ହୁଏନି ମାନେ ଅ ଯେତେବେଳେ ପିଇବାକୁ ଇଚ୍ଛା ହୁଏ ସେତେବେଳେ ଆମେ କରିକି ପିଇବୁ ଆଉ ସବୁବେଳେ ପଣା ପିଇବୁ ନା। ଏତେ ଆଉ ସବୁବେଳେ ସବୁବେଳେ ଜୁସ ଫିୟୁସ ଥଣ୍ଡା ଲେମ୍ବୁ ପାଣି ଲେମ୍ବୁ ସର୍ବତ ଟା ସମସ୍ତେ ପିଅନ୍ତି ପିଇବାକୁ ଭଲ ପାଆନ୍ତି।
ହୁଁ ଯ
ସିମ୍ପଲ ମୁଁ ଲେମ୍ବୁରେ ଚିନି ପକେଇକି ପିଏନା ମୁଁ ଲେମ୍ବୁରେ ଗୋଟ ବଡ ଗୋଟେ ଲେମ୍ବୁ ଟେ ଗୋଟେ ଗ୍ଲାସରେ ମୁଁ ଚିପୁଡିବି ଗୋଟେ ଲେମ୍ବୁ।
ହୁଁ ହୁଁ।
ଗୋଟେ ଲେମ୍ବୁ ଗୋଟ ଗ୍ଲାସରେ ଚିପୁଡିବି ଲୁଣ ଟିକେ ପକେଈବି ପୁରା ଖଟାଖଟା କରିକି ପିଇ ଦେବି ତାକୁ।
ଏହେ ତମ ସହିତ କଥା ହେଇକି ମୁଁ ଭୁଲିି ଗୋଲି ମୁଁ ପିଇଲି ଟିକେ ଲୁଣ ପକେଇ ପାଇଲିନି।
ଓହୋ ଆଚ୍ଛା ଚିନି ପକେଇ ପିଇ ଦେଲଖାଲି?
ତା ଚିନି ଖାଲି ଆଣିଲି ପାଣି ପାଣି ରେ ଚିନି ପକେଇ ଦେଇକି ଗୋଳେଇଦେଲି ତାପରେ ଲେମ୍ବୁ ଗୋଟେ କାଟିକି ପକେଇଦେଲି ସଇଲା ପିଇ ଦେଲି।
ଏ ହେ ଚିନିି ପକେଇ ଲେମ୍ବୁ ପାଣି ପିଉଛ ମତେ ଚିନି ପକେଇ ଲେମ୍ବୁ ପାଣି ପିଇଲେ ମତେ ଏକଦମ ଭଲ ଲାଗେ ନା।
ଯଦି ଖାଲିଲେମ୍ବୁ ଫେମ୍ବୁ ପିତା ପିତା ଲାଗିବନି?
ଖାଲି ଲେମ୍ବୁ ପାଣି ପିତା ଲାଗେ ଖ ଖଟା ଖଟା ଲାଗେ ମତେ ବଢିଆ ଲାଗେ ପା କଡା କରି ଯଉ ଲେମ୍ବୁ ପାଣି କୁହନ୍ତିନି ପିଅନ୍ତି କଡା କରିକି ପୁରା। ହଁ ମୁଁ ସେ। କଡା କରି ପୁରା ପୁରା ଖଟା ଖଟା ଲାଗୁଥିବ ଲୁଣିଆ ଲୁଣିଆ ଲାଗୁଥିବ ଲେମ୍ବୁ ପାଣି ଟା ପୁରା ଝାକାସ। ଥରେ ପିଇିକି ଟ୍ରାଏ କର ମୁଁ ଥରେ କହିଛି ଥରେ ଟ୍ରାଏ କରି ଥରେ ମତେ ପିଇିକି ଜଣେଇବ। ତ କେମିତି ଲାଗିଲା। ମତ ତମ ସାଙ୍ଗ କହିଥିଲେ ଏଇଭଳିଆ ଲେମ୍ବୁ ପାଣିଟା ପିଅ କରିକି କେମିତି ଲାଗିଲା।
ହଁ ଆଗେ ମୁଁ ପିଇମିଁ, ଯଦି ଭଲ ଲାଗିଲା ତାହେଲେ ଆମ ଘର ଲୋକଙ୍କୁ ବି ପିଇବି।
ଭଲ ଲୋକଙ୍କୁ କେବେ ଭଲ ଲାଗେ ଲାଗିବନ, କାହିଁକି ତୁମକୁ ଭଲ ଲାଗେ। କାହିଁକି ନା ଘର ଲୋକଙ୍କୁ ସବୁବେଳେ ମିଠା ଜିନଷ ପସନ୍ଦ, ଘ ଆମ ଘରେ କିିଅ ପିଅନ୍ତିିନୀ ମୋ ଛଡା। ଲୁଣ ଚିନିପାଣି। ଲୁଣ ଲେମ୍ବୁ ପାଣି କେବଳ ମୁହିଁ ପିଏ, ଲୁଣ ଲେମ୍ବୁ ପାଣି ଲୁଣ ଲେମ୍ବୁ ପାଣି। ଚିନି ପ ମତେ ମିଠା, ମୁଁ ତମକୁ କଣ କହିଥିଲି ମତେ କେବଳ ମିଠା ଛଡା ମତେ ଆଉ କିଛି ଭଲ ଲାଗେନା, ହେ ମିଠା ଜିନିଷ କେବଳ ମିଠା ଖାଇବା ଭଲ ଲାଗେ ହଉଛି ମିଠା ଖାଇ ପିଇବି ମତେ ଭଲ ଲାଗିବନି। ଏ ସବୁ ମତେ ପସନ୍ଦ ନୁହଁ, ଲେମ୍ବୁପାଣିରେ କେବଳ ଲୁଣ ସିମ୍ପଲ ଲେମ୍ବୁ ଚିପୁଡିକି ମୁଁ ପିଏ।
ତମ ବାଡିରେ ଗଛ ଲଗେଇବ ସବୁ କହୁଚି ପୋଦିନା ଗଛ ହେଲା, ଏ ସବୁ ଗଛ ଲଗେଇବ ବହୁତ ହି ଭଲ ହବ। ମୁଁ ତ କହୁଛି ମାନେ ଘରେ ଯଦି ଅଛ ନା ସବୁଠୁ ବେଷ୍ଟ କାମ ହେଲା ସବୁ ଗଛ ଆଣିକି ଲଗେଇବ, ପୁଦିନା ଜାଣିଛ ନା ଆମତି
ମୁଁ ଗୋଟେ ଭଲ, ମୁଁ ଗୋଟେ ଗଛ ମୁଁ ଗୋଟେ ଗଛର, ମୁଁ ଗୋଟେ ପ୍ରକୃତ ପ୍ରେମୀ କହିଲେ ବି ଚଳେ। କାହିଁକି ନା ମୁଁ ସବୁ ଛାତ ଉପରେ ସବୁ ଗଛ ଲଗାଏ। ଆଉ ଗଛ ଲଗେଇଥିଲି। ତାପରେ ମୁଁ ଅ ମାସେ ଦେଢ ମାସେ ପାଇଁ ପଳେଇଲି ବୁଲିଆ ପାଇଁ ଓଡିଶା ବାହାରକୁ ଆଉ ହଉଛି ମତେ ଏତେ ଗଛ ଗୋଟେ ସବୁ ଛାତ ଉପରେ ମରିଗଲା, ପାଣି ଫାଣି ଏତେ ଭଲସେ ଦେଲେନି। ତାପରେ ଆଉ ଯେତିକି ଗଛ ସବୁ ବଞ୍ଚିଥିଲା, ମୁଁ ସବୁ ତଳକୁ ନେଇ ଆସିଲି ଆମ ମାନେ ଘର ତଳୁକୁ। ମୁଁ ଲଗେଇଛି, ହଁ ଦେଖ ମୁଁ କୋଉ ଗଛ ଲଗେଇଛି! ହଁ ମୁଁ ସ୍ପାଇଡର ଲିଲି ଲଗେଇଚି ଆଉ ଲଗେଇ ଛି ଆଉ ଗୋଟେ ଲିଲି ଗଛ ଲଗେଇଛି ଆଉ ଲଗେଇଛି ହଉ ଛି ଉଁ ଆଉ ଲଗେଇଛି କଣ, ଆଉ ରଜନୀଗନ୍ଧା ଗଛ ଲଗେଇଛି।
ଆ ହୁ
ଟେବୁଲ ଗୋଲାପ ଗଛ ଲଗେଇଛି ଫାଷ୍ଟ
ଟେବୁଲ ଗୋଲାପ କଣ? ଟେବୁଲ ଗୋଲାପ! ଉଁ ଶୁଣିଛି କିନ୍ତୁ, ମତେ ହସ ଲାଗେ ଶୁଣିଲେ ନାଁ ଟା। କେବୁଲ ଗୁଲାବ!
ହଁ ଟେବୁଲ ଗୋଲାପ ଟେବଲ ଗୋଲାପ ସେଟା କୁହନ୍ତି। ସେଇଟା ସୁଧ ଓଡିଆରେ କଣ କୁହନ୍ତି ମୁଁ ଜାିଣିନି, କିନ୍ତୁ ଟେବୁଲ ଗୋଲାପ ହିଁ କୁହନ୍ତି, କିନ୍ତୁ ବହୁତ ପ୍ରକାର ଟେବୁଲ ଗୋଲାପ ଅଛି।
ହଁ, ମତେ ତ ମୁଁଇ ସବୁ ଲଗେଇଛି ଖାଲି ମାନେ ମୋର ସ୍କିନ୍ କେୟାର ଟିକେ ଅଧିକ ଭଲ ଲାଗେ, ସେଥିପାଇଁ ମୁଁ ଆଗେ ଆଲୋଭେରା ଗଛ ବହୁତ ସାରା ଲଗେଇଛି।
ଆଚ୍ଛା ତମେ ମୁହଁ ର ଯତ୍ନ ବି ନିଅ, ମୁହଁ ଯତ୍ନ ସବୁ କଣ କଣ ଲଗାଅ? କଣ, କଣ ସବୁ ସ୍କିନ କେୟାର କର?
ସ୍କିନ କେୟାରରେ ମୁଁ କିଛି କରୁନଥିନି ହେଲା, ମତେ ଭଲ ଲାଗିନି ଗୋଟେ ଟୋଟାଲ ଆଗରୁ ତାପରେ ମୋ ଦିଦି ଯିଏ, ସିଏ ମାନେ ସଧାଳେ କରେ ମୁଁ ଚିଡେ ତା ଉପରେ। ତାପରେ, ତାପରେ ମୁଁ କହିଲି କଣ କରୁଛୁ ବସିକି ଦେଖିଆ ତାର ଦେଖିଲି। ତାପରେ ସେ ମତେ ଲଗେଇ ଦେଲା, ତାପରେ ମତେ ଭଲ ଲାଗେ ଫ୍ରେଶ ଲାଗେ। କିନ୍ତୁ ମାନେ ଥଣ୍ଡା ଥଣ୍ଡା ଲାଗିବ। ଫ୍ରେଶ ଲାଗିବ, ସେଇଥିପାଇଁ ମତେ ଭଲ ଲାଗେ ଟିକେ ଅଧିକ କରିଆକୁ।
ଓହୋ ହଁ ମୋ ନାନୀ ମାନେ ବି ସ୍କିନ୍ କେୟାର କରନ୍ତି ବହୁତ। ସ୍କିନ୍ କେୟାରରେ ହଁ ଚୁଟିର ଯତ୍ନ ନିଅନ୍ତି, ମୁହଁର ଯତ୍ନ ନିଅନ୍ତି। ହଁ ସବୁ ହୁଁ! ନା ନା ମୋ ଛୁଟି ଯତ୍ନ ମୁଁ ନିଏ, ମୋ ଚୁଟିରେ ମୁଁ କଲର ବି କେ, ହଁ ମୋ ଚୁଟିରେ ମୁଁ କଲର ବି କରିଛି ମୋ ଚୁଟି କୁ।
କି କି କଲର କରିଚ?
ଅ ନାଲି କଲର କରିଛି।
ନାଲି କଲର କରିଚ?
ହଁ ଯେବେ ଗ ମତେ ଭିଡିଓ କଲ୍ କରିବେ ଦେଖିବେ ଆପଣ।
ହଁଁ ହଁ ନିଶ୍ଚିତ ଦେଖେଇବି ତମ
ନାଲି କଲର କରିଛି ମୁଁ ଗୋଟେ ଫଟୋ ବି ପଠେଇବି ତେ ଲଖିପାରିବ ମୋର ଆ ମୋର ଚୁ ଟି ପାଚ ଯାଇଥିଲେ ତ, ହଁ ମୋ ମାମା କହିଲେ ହଉଛି ଶୁଭ କି କଲର କରିବୁ କଳା କଲର କରିବ ଚୁଟିଠି କଳା କଲର କଲେ ଲୋକ କହିବେ ଚୁଟି କଲର କରିଚି ତ ନାଲି କଲର କରିଦେଲି। କହି ଆଉ ଯାହା ପଡୁଛି କ ତାଲି କଲର କରିଛ କଲର ହିଁ କରିଛି ଆଉ କ କହରେ?
ମାନେ ଏମିତି ଦିଦି ଯଦି କଳା କଲର ଦେଇଥାନ୍ କମେଣ୍ଟ ହେଇଥାନ୍ତା ଏମତି ନାଲି କଲର କରିଦେଲେ ତମ କମ୍ପ୍ଲିମେଣ୍ଟ।
ହଁ କଳା କଲର କହିଲେ କଣ କହିଥିଲେ ହଁ କଳା କଲେ ଲୋକ କଣ ଭାବିବେ! ହେଇ ଚୁଟିଟା ପାଚି ଯାଇଛି ବୋଲି ସେ ଧଳା କଲ କଳା ଧଳା କୁ କଳା କରି ଦେଇଛି, ଆଉ କଣ ମୁଁ ନାଲି କଲର କଲେ କଣ କହିବେ ଲୋକ କହିବେ ଷ୍ଟାଇଲ ପାଇଁ କରିଚି ଚୁ
ଏମିତି ବି ଏମିତି ବି ନାଲି ନାଲି ଦେଇଥିବେ କରିଦବ ଯଦି ତାପରେ ବି ଧଳା ଆସେ ଜଣା ହେଇଗଲା କି ସମତେ କଣ କହିବେ କି ହଁ ସେ କଲର କରିଥିଲା ବୋଲି ତା ଚୁଟିଟା ପାଚି ବୁଝିହେଲା ମାନେ କମ୍ପ୍ଲିମେଣ୍ଟ ରେ ସେଇଟା ପଳେଇବ ସେପଟ ସାଇଟି ଦେଇକି ନାଇଁକି?
ହଁ ସେଟା ସେଥିପାଇଁ ମୁଁ ନାଲି ଚୁଟି କଲର କରିଚି। ହଁ ମୁଁ ଆଣିଥିଲି ମୁଁ ସେ କଲରଟା ଯାଇଥିଲି ଯୋଉ ଓଡିଶା ବାହାରକୁ ହାଇଦ୍ରାବାଦ ବୁଲିଆକୁ ଯାଇଥିଲି ସେଠୁ ନେଇକି ଆସିଥିଲି ସେଠି ମୁଁ କରିଛି।
ଓହୋ ସେ ପରମାନେଣ୍ଟ ବାଲା ନା କଣ?
ନା ନା ପରମାନେଣ୍ଟ ବାଲା ନୁହଁ ସେ କଲରଟା ଚାରି ପାଞ୍ଚ ମାସ ରହିବ ତାପରେ ଚୁଟି ତମର ସେ ତ ବଢୁଛି ଚୁଟି ଟା ପୁଣି ମୂଳ ଯୋଉ ଚୁଟି ଟା ଉଠିବ ସେଇଟା ଧଳା ଧଳା ହେଇଯିବ ନା! ପୁଣି ଥରେ କରିଆକୁ ପଡିବ କଲର।
ତମର ସେ ବାହାର ଜାଗାରେ କେହି ମାନେ ରିଲେଟିଭ ଅଛନ୍ତି ନା ତମେ କାହା କତିକି ଯାଇଥିଲ?
ହଁ ଆମ ଆମର ରିଲେଟିଭ ଆମର ହାଇଦ୍ରାବାଦରେ ନିଜର ଘର ଅଛି।
ଓହୋ ସେଇଠି ବୁଲାବୁଲି କରିବାକୁ ଯାଅ ଆଉ ବାବା ବୋଧେ ରୁହନ୍ତି ସେଠି।
ନାଇଁ ନାଇ ବାବା ନୁହଁ ମୋ ପିଇସା ପିସି ସେଠି ରୁହ ମୋ ବାବା ବି ଯାନ୍ତି ସେଠି ରୁହନ୍ତି। ଦିଏ ଆମର ସେଠି ଘର କରି ରହିଛନ୍ତି ଆମର ସେଠି